ହ୍ୟାଲୋ ହ୍ୟାଲୋ
କହନ୍ତୁ
ଶୁଭ ସକାଳ
ଆଜ୍ଞା ଶୁଭ ସକାଳ ଆଜ୍ଞା ଆଜ୍ଞା
କଣ କରୁଚନ୍ତି
ଗାଁ ରେ ଘରେ ବସିଲି
କଣ କରୁଛନ୍ତି
ଘରେ ବସିଛି
ହ୍ୟାଲୋ
ଆଜ୍ଞା
ମୁଁ କହିଲି କଣ କରୁଛନ୍ତି
ଘରେ ବସିଛି ଆଜ୍ଞା
ଓହୋ ହୋ ହୋ ଆଉ ଆଉ ଏଇଠି ବସିଛି ଆମ ଆଡ଼େ ବେଶୀ ଜେରେ ବର୍ଷା ହଉଛି ତ ଆପଣଙ୍କ ଆଡ଼େ ବର୍ଷା ହଉଛି
ଆଜ୍ଞା ଆମର ଏଇ ଯୋରିଆ ହୋଉଚି
ଓହୋ ଦେଖନ୍ତୁ ଏବେ ତ ତିନି ଚାରି ଦିନ ହବ ଏତେ ଜୋରେ ବର୍ଷା ହେଉଛି ଯେ କୁଆଡ଼େ ଘରୁ ବାହାରି ବିି ହେଉନି
ଆଜ୍ଞା ଆଜ୍ଞା
ହଁ
ଆମର ଆଜ୍ଞା ଯୋଓରିଆ ହେଉଛି ବେକାରୀଆ ଲାଗଛି ଘରେ ବସି ବସି
ହଁ ଏବେ ତ ଯେମିତିଆ ପାଗ ଦେଇଛି ଖାଲି ଖାଇବା ପିଇବା ପାଗ ହିଁ ଦେଇଛି ଗରମ ଗରମ ଜିନିଷ
ଆଜ୍ଞା ନିହାତି
ଆଉ କଣ ସକାଳ ଜଳଖିଆ କରିସାରିଲେଣି
ଆଜ୍ଞା ହେଇସାରିଲାଣି
ଓହୋ କଣ ଖାଇଛନ୍ତି
ଏ ଭାଇ ଘର ଜଣେ ଏବେ ଭୋଜି ଦେଇଥିଲେ ତ
ଓହୋ ହୋ ହୋ
ଏ ଦେଇଥିଲି ଭୋଜି ଆଉ
ହଁ ହଁ ବଢିଆ ବଢିଆ ଭଲ କଥା ଅ ମୁଁ ଖାଇଛି ମୁଁ ଖାଇନି କିଛି ମାନେ ମୁଁ ଚାହା ପିଇଛି ମୁଁ ଥିଲି ମତେ ଟିକେ ଇଚ୍ଛା ହେଲା ଚା କରିିକି ପିଇବା ପାଇଁ ଚା ପିଇକି ଟିକେ ବର୍ଷାକୁ ଦେଖୁଥିଲି ଆଉ ମଜା ନେଉଥିଲି ବର୍ଷାର।
ଚାହା ମୁଁ ତ ପିଏନି ଚାହା ମୁଁ ପିଉଥିଲି ହଁ ଡେଲି ଦିଓଳା ମୁଁ ପିଉଥିଲି।
ଓହୋ ଆପଣ ଚାହା ତାହେଲେ କଣ ପାଇଁ ପିଉନାହାନ୍ତି ଏବେ?
ଦେହ ଖରାପ୍ ହେଲା ଦିନ ଠୁ ପେଟ କାଟିକି ଜୋରି ଆ ଝାଡା ହେଲା ତ।
ଓହୋ। ହଁ -ନାଇଁ ମୁଁ ବି ଶୁଣିଚି କେତେ ଜଣ କୁହନ୍ତି ନାଇଁ ସେମାନେ ପିଅନ୍ତିନି। କିନ୍ତୁ ଅ- ଦେ ଏ କେତେ ଜଣ ଛୋଟ ପିଲାଙ୍କୁ ବି ମନା ହେଇଥିବ ନାଇଁ ତମେ ଚାହା, କଫି କିଛି ପିଅନି। ହୁଁ ମୁଁ ଭାବିଲି ଆପଣଙ୍କୁ ବୋଧେ ସେଥିପାଇଁ କୁହନ୍ତି କିନ୍ତୁ ମୁଁ ସବୁବେଳେ ନୁହଁ କିନ୍ତୁ ମତେ ଇ ଆଛା ହବ ଯେତେବେଳେ ମୁଁ ପିଏ।
ଏଇଟା ବି ଆମର ଦେହ ଖରାପ୍ ହୁଏ ଚାହା ଟା।
ହଁ ହଁ ସେଇଟା ବି ସତ କଥା।
କାହିଁକିନା ଆମେ ସକାଳୁ ଚାହିଁବା କି ଦେହ ଟାକୁ ଏନର୍ଜି ଆଉ କ୍ଲିନ୍ କରିବା ପାଇଁ। ଆମେ ତ ସକାଳୁ ବିଷ ଜିନିଷ ପିଇଲେ
ହଁ- ହଁ। ନାଇଁ -ନାଇଁ ମୁଁ ବି ପିଏନି ମାନେ ସକାଳେ ଉଠି କିନ୍ତୁ ଦେଖିବେ ନା ବର୍ଷା ଦିନରେ ଟିକେ ଇଛା ଇଛା ହଉଚି ବର୍ଷା ଦେଖିଲେ ଟିକେ ଇଚ୍ଛା ହଉଚି ହଁ ଟିକେ ପିଇବାକୁ। ସେଥିପାଇଁ ପିଇ ଦବା କଥା ଆଉ। ଆପଣ ଗାଁରେ ରହୁଚନ୍ତି ନା ସହରରେ ରହୁଚନ୍ତି?
ମୁଁ ଗାଁରେ ରୁହେ।
ଗାଁ ରେ ବଢିଆ ଆପଣଙ୍କ ଆଡେ ବର୍ଷାରେ କେମିତି ହୁଏ କଣ ଯେମତି ଆମେ ଆଗୁରୁ ଜାଣିଥିଲେ ଗାଁ ପରିବେଶରେ କେମିତି ରାସ୍ତା କାଦୁଅ ହେଇଯାଏ। ନା ସେମିତି ଆପଣଙ୍କର ରାସ୍ତା ର ଉନ୍ନତିକରଣ ହେଇଯାଇଚି?
ରାସ୍ତା ତ ଆମେ ତ ରୋଡ ସାଇଡ୍ ରେ ରହୁଚୁ ତ ଆ -ଘର ବାରିଆଡେ ଗଲା ସିକି ଯାହାହେଲେ ବି ଟିକେ କାଦୁଅ ହେଇଯାଇଚି। ଦିନ ଟା ତ ମେଘ ଦିନରାତି ପକେଇବା ଯେହେତୁ ପାଣି ଖାଇ ଖାଇ ସିଏ କାଦୁଅ ହେଇଗଲାଣି ଆଉ।
ହଁ କିନ୍ତୁ ଦେଖିଥିବେ ଗାଁ ରେ କିନ୍ତୁ ପରିବେଶ କିନ୍ତୁ ଅଲଗା ବର୍ଷା ହେଲେ। କାଦୁଅ ହୁଏ ସେଇଟା ତ ଗୋଟେ ଖ -ଭଲ ଲାଗେନି ଟିକେ। କିନ୍ତୁ ଆଉ ସବୁ କଥା ମାନେ ଦେଖିବେ ଗଛ ଅ- ମାନେ ଯଉଟା ଲଗେଇ ଦଉଚି ତାର ସାଙ୍ଗେ ସାଙ୍ଗେ ସେ ଗଛ ଉଠିକି ଆମକୁ ଫଳ ଦିଏ। ଆଉ ଶାଗ ଗଛ କି କଣ ସବୁ ଆପଣ ମାନେ ବହୁତ ଭଲ ଭଲ ଖାଇବା ଖାଉଥିବେ। କିନ୍ତୁ ମୁଁ ତ ରହୁଚି ସହରରେ କିନ୍ତୁ ଆମକୁ ଶାଗ ବି କିଣିବାକୁ ପଡେ। ଶାଗ ଏମିତି ଯଉଟା କି ଗାଁ ରେ ସମସ୍ତେ ମାଗେଣାରେ ଖାଆନ୍ତି। ଆଉ ବହୁତ୍ ଆପଣ ତ ବିନା ସାରରେ ଖାଆନ୍ତି ନା।
ଆଜ୍ଞା।
ହଁ।
ସହରରେ ତ ଆପଣଙ୍କୁ ସବୁ ଜିନିଷ କିଣିବାକୁ ପଡୁଥିବ?
ହଁ ସବୁ ଜିନିଷ ପୁଣି କିଣିଲେ ବି କଣ ସେଇଟା ସେତିକି ଭଲ ବୋଲି ତ ଆମେ କହିପାରିବନି କାରଣ ସବୁ ସେ ସାର ଦେଇକି ଆଣୁଚନ୍ତି ସାର ଦିଆ ଖାଇବା ଖାଉଚୁ। ହଁ ଆପଣ ତ ପୁରା ବିନା ସାରରେ ଖାଉଚନ୍ତି ବହୁତ୍ ଭଲ କଥା ଏଇଟା।
ଆଜ୍ଞା।
ହୁଁ। ଆଉ ଆପଣଙ୍କର ଗାଁ ରେ ବର୍ଷାଦିନେ କେମିତି କଣ ପରିବେଶ ଦେଖାଯାଏ? ଭଲ ଦେଖା ହେଇଯାଏ ନା କଣ ଆଉ ଖରାପ ଦେଖାଯାଏ?
ଆଜ୍ଞା ବହୁତ ବଢିଆ ଦେଖାଯାଏ ଆମର ଉଁ ନ ନଦୀ ଅଛି ଆମର ଗାଁ ରେ। ତ ନଦୀରେ ପାଣି ଅଧିକ ଆସିଥାଏ।
ହଁ
ଆଉ ଆମର ଯୋଉ ବ୍ରିଜ୍ ଅଛି ସେଗୁରାକରେ ମାଛ ବି ଆସିଥାଏ। ପାଣି ଆସି ମାଛ ବି ଆସିଥାଏ।
ଏମିତି ଆଉ।
ଆଜ୍ଞା।
ଆ ହା ବହୁତ ଭଲ ଆମେ ତ ମୁଁ ତ କାହିଁ
ଚାରିଆଡେ ବି ପାଣି ହେଇଆଇଚି ପୂର୍ଣ୍ଣ।
ହଁ ମୁଁ କେବେ ବୋଧେ ନଦୀ ମାଛ ବୋଧେ ଖାଇନଥିବି ମାନେ ଯୋଉଟା କି ଆଣିକି ଧରିକି ଆଣିକି ଖାଆନ୍ତି ଯୋଉଟା। ଆମେ ଯୋଉଟା ଖାଉଚୁ ବରଫ ଦିଆ ଯୋଉଟା କି ସେତେ ବି ଭଲ ଲାଗେନି ଖାଇବା ପାଇଁ।
ଆଜ୍ଞା।
ହଁ। ତ ଆପଣ କେତେ
ନାଇଁ ଆମେ ଏଇ ଖାଇଚୁ ବିଲ ମାଛ ଆଉ ନଦୀ ମାଛ ସବୁ ଖାଇଚୁ।
ବିଲ ମାଛ କେମିତି?
ବିଲ ମାଛ ବୋଲେ ଆମର ବିଲ ମାନକରେ ଯୋଉ ପାଣି ହୁଏ। ସେ ପାଣିରେ ମାଛ ଗୁରା ଥାନ୍ତି ତ ସିଏ ଆସିକି ଜାଲ ଗାଁ ରେ ଆମର ଯୋଉ ନିଲାମ ହେଇଥାଏ। ଜାଗା ଦି ମାନେ ପୋଲ ଟା ସେଇଠି ଯିଏ ବସେଇବା ଜାଲ ତ ସିଏ ମାଛ ବିକନ୍ତି।
ହଁ।
କିଲୋ ଶହେ କି ଦୁଇ ସ ଯାହାବି କନ ଆମେ ଆଣିକି ଖାଆନ୍ତୁ।
ଆ ପଡ଼ିଆ ଆଉ। ବଢିଆ ଆଉ ହଁ ଆପଣଙ୍କର ଏ ବିଲ ଅଛି।
ଆଜ୍ଞା।
କଣ କଣ ଲଗେଇଛନ୍ତି ସେଇଠି?
ଏଇଥରକ ଲଗା ହେଇଚି ଭେଣ୍ଡି, କାକୁଡି, ଜହ୍ନି ଆଉ ଭେଣ୍ଡି, ସାରୁ। ଆଉ ଝୁଲଣ ଲଗା ହେଇଚି ଆଉ।
ବଢିଆ ଏତେ ବଢିଆ ଆପଣଙ୍କୁ ଆଉ ପରିବା କିଣିବାକୁ ହିଁ ପଡୁନଥିବ।
ଆଜ୍ଞା ଯାହା ହେଲେବି ଟିକେ କିଣା ହଉଚି ଆଳୁ କ
ହଁ ହଁ ଆଳୁ ଏଇଗୁଡାକ ତ କିଣୁଥିବେ ଚଳିବ ହଁ। ହଁ କିନ୍ତୁ ଆପଣ ହଁ ହଁ। ସବୁଜ ପନିପରିବା ତ ସବୁ ଆପଣଙ୍କ ବିଲରେ ଲାଗିଛି ଆଣିକି ଖାଇବେ ଆଉ ହଁ ଭଲ ଭଲ।
ଟାଉନ ରେବି ତ ଆପଣଙ୍କୁ ସବୁ କିଣିବାକୁ ପଡୁଥିବ।
ସବୁ କିଣିବାକୁ ପଡୁଚି। ମାନେ ଅ ଏମିତି କି ପାଣି ବି କିଣିବାକୁ ପଡୁଚି କହିଲା ଭଳିଆ। ସବୁ ଜିନିଷ କୋଉ ଜିନିଷ ମାନେ ଶାଗ ବି କିଣିବାକୁ ପଡୁଚି। କିନ୍ତୁ ମତେ ଦେଖିକି ଭଲ ଲାଗେ ନି ଗାଁରେ ସବୁ ପ୍ରକାରର ଶାଗ ଆଣିକି ମିଶେଇକି ଶାଗ ଖରଡା। କରନ୍ତି କିନ୍ତୁ ଆମେ ସେତିକି ସୁ ଯୋଗ ପାଉନା ଆମେ ଗୋଟେ ପ୍ରକାର ଶାଗ କିଣିବୁ ତ ପଇସା ଦେଇକି କିଣୁ ଏମିତି କେତେ କିଣୁଥିବୁ। ପୁଣି ସବୁ ପ୍ରକାରର ଶାଗ ବି ମିଳି ନଥାଏ ନା ତ ଏକାବେଳେ। କେତେବେଳେ କୋଶଳା ମିଳୁଥିବ କେତେବେଳେ କଣ ମିଳୁଥିବ କିନ୍ତୁ ସବୁ ପ୍ରକାରର ମିଳେନି। ଗାଁ ରେ କଣ ବାଡିରେ ସବୁ ଶାଗ ଆଣିକି ଖରଡି ଦେବେ କି ଭାଜିବେ ଖାଇବାକୁ ଭଲ ଲାଗେ।
ଆଜ୍ଞା।
ହଁ। ତ ମୁଁ ସେଇଆ କହୁଛି ସହରରେ ରହିଲେ ଏଇଟା ଗୋଟେ ପ୍ରକାର ଅସୁବିଧା। ଆଉ ଆପଣଙ୍କର ବିଦ୍ୟୁତୁ ରହୁଛି କି ନାଇଁ? ବର୍ଷା ହେଲେ ଗାଁରେ ତ ସାଧାରଣ ବି
ଆଜ୍ଞା ମେଘ ତ ହେଲେ ତ ଆମର ବିଦ୍ୟୁତ କାଟି ଦଉ ଛନ୍ତି। ଆମର ଇନିଭର୍ଟର ଅଛି ଘର ଚଳି ଯାଉଛି ଆଉ।
ହଁ ଅଁ। ଅ କିନ୍ତୁ ଆମ ଆଡେ ଗୋଟେ ଏଇଟା ଗୋଟେ ବହୁତୁ ଭଲ କି ଆମର ସେତେ ମାନେ ବିଦ୍ୟୁତ କାଟ ହୁଏ ନାହିଁ ବର୍ଷ ତା ହେଲେ ମଧ୍ୟ।
ଆପଣଙ୍କ ଟାଉନୁ ଏରିଆରେ କଟି କଟିବ କି ଆମର ବା ଗାଉଁଲି ଇଏକୁ
ହଁ ହଁ ହଁ ସେଥିପାଇଁ କାଟି ଦଉଚନ୍ତି। କିନ୍ତୁ ଆମର ଯେତେବେଳେ ଅଧିକ ଜୋରେ ବର୍ଷା କି ମେଘ ପବନ ହୁଏ ସେତେବେଳେ ଯଦି କୌଣସି ଗଛ ପତ୍ର ପଡିଥାଏ। ସେଥିରେ କଟିଯିବ କିନ୍ତୁ ଘଣ୍ଟା କୁ ଘଣ୍ଟା କାଟୁଥିବେ ଆସୁଥିବ ଆଉଥରେ। ମାନେ ପୁରା ତ କେବେ କଟେନି ଆମର। ହଁ ହଁ ସେତେ ଅତ୍ୟଧିକ ବର୍ଷା ହେଲେ ହିଁ କଟେ। ନହେଲେ କଟିବନି ଏଇଟା ଏ ପ୍ରକାର ବହୁତ ଭଲ ଜିନିଷ ଆମର ଗୋଟେ ସହରର। ହଁ ସବୁ ସବୁରା ତ ଭଲ ଅଛି ଖରାପ ଅଛି ନା କିନ୍ତୁ ଆପଣ ତ ମେନ୍ ଭଲ ଭଲ ଖାଇବା ଖାଉଛନ୍ତି। ଦେହ ପାଇଁ ବହୁତୁ ଭଲ।
ଆପଣ ବ୍ୟାୟାମ କରନ୍ତି?
ନାଇଁ ଆଜ୍ଞା ବ୍ୟାୟାମ ମୁଁ କରୁଥିଲି ଆଉ କରୁନି ଏବେ। ସ୍କୁଲ ଟାଇମିରେ କରୁଥିଲି ଏବେ ଆଉ କରିବାକୁ ବି ଇଛା ହଉନି ତ।
ଓହୋ ହୋ। ଭଲ ମୁଁ କହିଲି ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ ତ ଓହୋ ଭଲ ଭଲ। ବି ସେମିତି କରେନି ବ୍ୟାୟାମ କେତେବେଳେ ଇଚ୍ଛା ହେଲେବି ତ ବର୍ଷା କୁ କୁଆଡେ ବାହାରକୁ ଯାଇ ହଉନି। ମୋର ଯେତେବେଳେ ହୁଏ ଚାଲି ବୁଲିକି ପଳେଇ ଆସେ। କାରଣ ସକାଳେ ଟିକେ ଚଲାବୁଲା କରିବା ବି ତ ନିହାତି ଦରକାର ନା। ହଁ ଦେହ ପୁଣି ଆମେ ତ ଯୋଉ ଭଲ ଖାଇବା ଖାଉଛୁ ଛାଡନ୍ତୁ।
ଆଜ୍ଞା।
ଆପଣଙ୍କ ଆଡେ କେତେ ଦିନ ହେଲା ବର୍ଷା ହେଲାଣି?
ହୋ ଯୋଉଠି ଆପକଉଛି ଦୁଇ ତାରିଖଠୁ। ଦୁଇ ତାରିଖରୁ ସକାଳୁ ଷ୍ଟାର୍ଟ ହେଇକି। କାଲି କାଲିରା କାଲି। ଦିନ ନା ପକେଇଲା ଆଜି ସକାଳୁ ଯଷ୍ଟ। ଟ ଛାଡିଛି ଛଅଟା ଆସିକି ଟିୟୁସନ ପିଲା ଗଲା ନେଇ କି। ତାପରେ ଏବେ ପୁଣି ଷ୍ଟାର୍ଟ ହେଇକି ଚାଲିଛି ଏବେ ଛାଡିନି ତଥାବି।
ହଁ ଆମଆଡେ ତ ସେମିତି ପୁରା ହଉଛି ଯେ ହଉଛି ତିନି ଚଉ ଚାରି ଦିନ ହେଲାଣି ତାର ସେ ମାନେ ଲାଗିଛି ଯେମିତି ଶ୍ରାବଣ ମାସରେ ବର୍ଷା ହୁଏ।
ହଁ ଆମର ତ ଶ୍ରାବଣ ମାସ ଏଇ ମାସରେ ପଡିଵା କଥା ତ ଆଥରକ ଏକ୍ ତାରିକି ତିନି ତାରିଖରେ ପଡୁଛି ଆର ମାସ ତିନି ତାରିଖରେ ତ ଶ୍ରାବଣ ମା ମାସ ଏଇ ଆର ଆର ବର୍ଷ ଏଇ ମାସରେ ପଡିଆ ଥିଲା ଜୁଲାଇ ମାସରେ।
ହଁ।
ଏଥର ଅଗଷ୍ଟ ଆଡୁ ପଡୁଛି
ହଁ ହଁ ନିହାତି। ଆଉ ଆଜି ଆପଣଙ୍କର କଣ ଖାଇବା ଖାଇବେ ଆଜି ଭଲ ବାର ପଡିଛି ରବିବାର? ଆମିଷ ଖାଆନ୍ତି ଆପଣ?
ଆଜ୍ଞା ଆଜ୍ଞା।
ଓହୋ ଆଜି କଣ ଖାଇବାର ଅଛି ଉପାୟ?
ଆମିଷ ମୁଁ ଖାଏ ଯେ ମତେ ଏତେ ପସନ୍ଦ ନୁହେଁ ଉ।
ଓହୋ ହୋ।
ଏଇ ପାଗକୁ ମତେ ଏ ଆମିଷ ଏତେ ପସନ୍ଦ ନୁହେଁ।
ଓହୋ କାଇଁକି? ହଁ ଛଣା ଛଣି ତ ଖାଇବାକୁ ବଢିଆ ଲାଗିବ ମଜା ଲାଗିବ।
କାଇଁନା ଓଦା ପାଗ ତ ହେଇଛି ଆଇଁଷ ଆଉ କଣ ଟେଷ୍ଟ ଆଗ ଲାଗିବ
ହଁ ସେଇଟା ବି ସତ କଥା। ହଉ ଆପଣ ବି ବର୍ଷା ପାଗରେ ନିଅନ୍ତୁ ମଜା ହାଁ ହାଁ।
ଆଜ୍ଞା।
ହଉ ଆପଣଙ୍କ ସହ କଥା ହେଇକି ବହୁତ୍ ଭଲ ଲାଗିଲା ରହୁଛି ଧନ୍ୟବାଦ।
ଆଜ୍ଞା ଆଜ୍ଞା।
ଏ